ସନ୍ଧ୍ୟ।
ସମ ସନ୍ଧ୍ୟ ଆଜ୍ଞା କଣ କରୁଥିଲ ନାଇଁ ଭଲ ଅଛି।
ଆଜ୍ଞା ଆଞା ହଁ ମୁଁ ବି ଆଜ୍ଞା ବହୁତ ଭଲରେ ଅଛି।
ଆଉ ସାର୍ ଆଜ୍ଞା ନାଇଁ ଏମିତି ସନ୍ଧ୍ୟାରେ ବସିଥିଲି ସାତ ବଟ ଟିକେ ବସିଥିଲି ଫାଙ୍କାରେ।
ଆଚ୍ଛା ଆଚ୍ଛା ଆଚ୍ଛା ଥଣ୍ଡା ଖବର ପାଇବା ପାଇଁ ନ କି ଆଜ୍ଞା
ଆଜ୍ଞା ଆଜ୍ଞା ଆଜ୍ଞା। ଆଉ ଆପଣ ଚାହା ପିଅନ୍ତି?
ନା ଆଜ୍ଞା ମୁଁ ଚାହା କେବେ ପିଏନି ଆଉ ନିହାତି ଯଦି ମତେ ଏତେ ଭୀଷଣ ଥଣ୍ଡା ହେଇଥାଏ ତ ସେଇ କ୍ଷେତ୍ରରେ ପିଇବା ପାଇଁ ପଡିଥାଏ। କାଢା ଟାଇପ ର ପ୍ରସ୍ତୁତ କରିକି ପିଇବା ପାଇଁ ପଡେ ନହେଲେ ମୁଁ ଚାହା ପିଏନି। ଆପଣ ପିଅନ୍ତି କି?
ହଁ ମୁଁ ଟିକେ ଚାହା ପିଏ ମୁ ବର୍ତ୍ତମାନ ବ ଚାହା ପିଉଚି।
ଆଚ୍ଛା କେଉଁ ଚାହାକୁ ଆପଣ ବେଶୀ ଗୁରୁତ୍ବ ଦିଅନ୍ତି?
ନାଇଁ ଅଦା ନାଲିଚା ଅଦା ଆଉ ଗୋଲ ମରିଚ। ପଡି ଯୋଉ ନାଲି ଚା ପ୍ରସ୍ତୁତ ହୁଏ ସେଇ ଚାଟି ମତେ ବହୁତ ଭଲ ଲାଗେ।
ନିଶ୍ଚିତ ତାହାର ଉପଦ ଉପାଦେୟତା ବି ଅଛି ଆଜ୍ଞା ସେ ଚାହା ଶରୀର ପାଇଁ ବହୁତ ଉପାଦେୟ।
ଆଉ ଆପଣଙ୍କୁ ଖାଇବା ପାଇଁ କଣ ଭଲ ଲାଗେ?
ଦେଖନ୍ତୁ ଆଜ୍ଞା ମତେ
ଯେମିତି କିି ଜଳଖିଆ ଆଉ ଆମର ଉଁ ମଧ୍ୟାହ୍ନରେ ରନ୍ଧା ଖାଦ୍ୟ।
ଆ ସାଧାରଣତଃ ଆଜ୍ଞା ଘରୋଇ ଖାଦ୍ୟ ମତେ ବେଶୀ ଟିକେ ଭଲ ଲାଗେ ଘରେ ପିଠା ହେଇଥିବ ପିଠା ସାଙ୍ଗକୁ ତରକାରୀ ହେଇଥିବ ବୁଝିଲେ ନା। ଦେଖନ୍ତୁ ଚକୁଳି ନହେଲେ ଚିତଉକୁ ମୁଁ ବେଶୀ ପ୍ରାଧ୍ୟାନ୍ୟ ଦିଏ।
ଆଚ୍ଛା ଆଚ୍ଛା।
ଆଉ ଆପଣ ଯୋଉ ପଚାରିଲେ ମଧ୍ୟାହ୍ନ ଭୋଜନ କଥା, ମଧ୍ୟାହ୍ନ ଭୋଜନ ରେ ଭାତ ଆଜ୍ଞା।
ଆଜ୍ଞା।
ପରିବା ତରକାରୀ ଆଉ ଗୋଟେ ଯଦି ଶାଗ ହେଇଥିବ ତା ସାଙ୍ଗକୁ। ଶାଗ ମୋର ବହୁତ ପସନ୍ଦ, ଯେକୌଣସି ଶାଗକୁ ଖାଇବା ପାଇଁ ମୋର ବହୁତ ପସନ୍ଦ।
ଆଜ୍ଞା ଆଜ୍ଞା।
ଆଉ ଅନ୍ୟାନ୍ୟ ପରିବା ଭଜା, ସନ୍ତୁଳା ଏସବୁ ଭାରି ପସନ୍ଦ ଆଜ୍ଞା, ଆଉ ବେଳେ ବେଳେ ନିରାମିଷ କୁ ବି ସ୍ଥାନ କାଳ ପାତ୍ର ଦେଖିକି ଗ୍ରହଣ ପରେ ବୁଝିଲେ ନା? ଆପଣ ସେମିତି ଜଳଖିଆରେ କଣ ବେଶୀ ପସନ୍ଦ କରନ୍ତି?
ମୋର ଜଳଖିଆରେ ପିଠା ତ ମୋର ପସନ୍ଦ।
ଆଜ୍ଞା।
ମୋତେ ପରଟା ବି ପସନ୍ଦ।
ଆଜ୍ଞା।
ଆଉ ଚାହା ତ ମୁଁ ଏମିତି ପିଏ।
ଆଜ୍ଞା।
ଜଳଖିଆରେ ବି ପିଏ ଆଉ। ମତେ ଏଇ ଜିନିଷ ଜଳଖଆ ରେ ପସନ୍ଦ ଆଉ। ଆଉ ସେମିତି ଭଜା ଟିକେ ପରଟା ସାଙ୍ଗରେ ଭଜା ଟିକେ ହେଲା। ମଧ୍ୟାହ୍ନ ଭୋଜନ ରେ ଆଇଁଷ ଟିକେ ମୁଁ ଖୋଜେ।
ଆଚ୍ଛା।
ଓ ସବୁବେଳେ ନୁହେଁ।
ଆଜ୍ଞା।
ଯଦି ଖରା ଦିନ ଅଛି, ଯୋଉ ପ୍ରବଳ ଗରମ ହଉଛି।
ଆଜ୍ଞା।
କି ଧର ବାର ଅଛି, ବାର ନଥିଲେ ବି ମୁଁ ଖାଏନା।
ଆଜ୍ଞା।
ବାର ଯଦି ଅଛି ଆଇଁଷ ବାର ତାହେଲେ ଖିଆ ହବ।
ଆଜ୍ଞା।
ନଚେ ନହେଲେ ବି ଚଳିବ କିନ୍ତୁ ଏଇ ଖରା ଗରମ ଯୋଗୁଁ ମୁଁ ବେଶୀ ଟିକେ। ଇଛା କରୁଛି।
ଆଉ ସାଧାରେ ମୋର ଅରୁଆ ଭାତ।
ଅରୁଆ।
ହଁ ଆଜ୍ଞା ଅରୁଆ ଭାତ ଘିଅ, ଗାଈ ଘିଅ।
ଆଛା।
ଆଉ ଡାଲି ତା ସହିତ କିଛି ତରକାରୀ ଯଦି ସାଧା ତରକାରୀ ହେଇଥିବ ମୋର ଭଲ।
ଆଛା, ଆପଣ ଯୋଉ ଘିଅ କଥା କହିଲେ ଖାଦ୍ୟରେ
ଆଜ୍ଞା।
ଯୋଉ ଦିନ ଘିଅ ଅରୁଆ ଭାତ ଖାଆନ୍ତି ସେଦିନ ତରକାରୀ ସବୁ କୋଉଥିରେ ପ୍ରସ୍ତୁତ ହେଇଥାଏ, ମାନେ ଘିଅରେ ନା ତେଲରେ
ନାଇଁ ତରକାରୀ ବି ଘିଅରେ ପ୍ରସ୍ତୁତ ହେଇଥାଏ।
ହଁ ବହୁତ ସୁନ୍ଦର, ବହୁତ ସୁନ୍ଦର, କାହିଁକି ନା ଆମେ ଯଉ ଦିନ ଘିଅ ଖାଇବା ସବୁ ଖାଦ୍ୟରେ ଘିଅ ହିଁ ମିଶିବା ଦରକାର।
ହଁ ହଁ। ନା ସେ ପୁରା ସମ୍ପୂର୍ଣ୍ଣ ସାଧା ଦିନ ହେଇଥିବ, ସେ ଯଉ ସେମିତି ଆଉ। ଆଉ ସେ ହଁ କିନ୍ତୁ ଆଉ ବେଳେ ବେଳେ ଘଝିଅ ଟାକୁ ମୁଁ ଉଷୁନା ଭାତରେ ବି ଖାଏ। କାହିଁକନା ଘିଅ ଟା ଖାଇବା ମୋର ଗୋଟା ଅଭ୍ୟାସ।
ଆଜ୍ଞା।
ମତେ ଘିଅ ଭଲ ଲାଗେ ଖାଇବା ପାଇଁ ତେଣୁ ଭାତରେ ଟିକେ ଘିଅ ଖାଏ ଆଉ
ଆପଣ ଘିଅ ଖାଉଛନ୍ତି ମାନେ ନିଶ୍ଚିତ ଆପଣ ସ୍୍ୱାସ୍ଥ୍ୟବାନ ହେଇଥିବେ ଏଥିରେ ସନ୍ଦେହ ନାହିଁ
ହଁ ସଵାସ୍ଥ୍ୟବାନ ବୋଲେ ବି ଏମ ଆଇରୁ ଅଧିକା ଅଛି ଆଉ
ଆଜ୍ଞା
ମୁଁ କହିଲି ସ୍୍ୱାସ୍ଥ୍ୟବାନ ବଲେ ବି ଏମ ଆଇ ରୁ ଅଧିକା ଆମର ଶରୀରର ଓଜନ ଅଛି
ହଉ ଆ୍ଞା ଠିକ ଠାକ ଚଳିବ
ଆଜ୍ଞା ଆଜ୍ଞା
ଆଚ୍ଛା ଆପଣଙ୍କ ରୁଚି କୋଉଥିରେ ଅଛି
ରୁଚି ମାନେ କୋଉ ପ୍ରକାର
ଧରନ୍ତୁ କେଉଁ କାମ ଟ ଆପଣଙ୍କ ବହୁତ ପସନ୍ଦ କରନ୍ତି ପଢିବା ପାଇଁ ଖେଳିବା ପାଇଁ ଲେଖିବା ପାଇଁ ନା ଗୀତ ଗାଇବା ପାଇଁ ଆପଣଙ୍କର କୋଉ ଟା ଭଲ ହଛି
ମତେ ମତେ ଆଜ୍ଞା ଭକ୍ତି ସଙ୍ଗୀତ ଶୁଣିବାକୁ ଭଲ ଲାଗେ
ଓହୋ ଆଚ୍ଛା ଆପଣ ଯେତେବେଳେ ନିରବରେ ବସୁଛନ୍ତି ଭକ୍ତି ସମଧୀକୁ ଶୁଣିବା ପାଇଁ ଭଲ ପାଆନ୍ତି ନ କି ବିଶେଷ କରି କେଉଁ କଣ୍ଠ ଶିଳ୍ପୀର
ଭିକାରୀ ବଳ
କାରିଗୋଳଙ୍କର ଯୋଉ ପୁରୁଣା ଗୀତ ସେ ହଉନି କି
ଆଜ୍ଞା
ଆଚଛା ଭିକାରୀ ବଳଙ୍କର କେଉଁ ଗୀତଟି ଆପଣଙ୍କୁ ବେଶୀ ଆପଣାର୍ ଲାଗେ ବା ଅନେକ ଥର ଶୁଣିଛନ୍ତି
ସେ ଯୋଉ ଜଗନ୍ନାଥଙ୍କର ଗୋଟେ ଭଜନ ନାହିଁ
ଆଜ୍ଞା
ହଁ ଭିକାରୀ କରିବା ଯଦି ତମ ଇଚ୍ଛା
ଓ ଆଚ୍ଛା ଆଚ୍ଛାଛା
କଣ ସେ ଗୀତ ଟା ଷ୍ଟାର୍ଟିଂ ରୁ
ଆ ବିକାରୀ କରିବା ଯଦି ତୁମ ଇଚଛା ବା କଠ ଭୋଗ ମୋ ଚକାିଆ ଆଜ୍ଞା
କୋଠ ଭୋଗ ଖିଆ ଅଲଗା
ନାଇଁ ଏଇ ସବୁ ତାଙ୍କର ଗୀତ କହୁଛି ବିକୋର ବଳଙ୍କରୀତ ଏ ସବୁ
ଆଜ୍ଞା ଆଜ୍ଞା
ଯହୁ ଆପଣଙ୍କର ହଁ ଆଜ୍ଞା ମତେ ବି ଗୀତ ବହୁତ ପସନ୍ଦ ଆଛି
କଣ ପ୍ରକାର ଗୀତା ପସନ୍ଦ ସ
ମାନେ ଦେଖନ୍ତୁ ଓଡିଆ ଗୀତ ଗୀତ ବି ଆଧୁନିକ ଗୀତ ବି ତ ହିନ୍ଦୀ ଗୀତ ବି ଗୀତ ପ୍ରାୟତଃ ଗୀତ ମୁଁ ଅନେକ ସମୟରେ ଶୁଣେ କିନ୍ତୁ ପାଖାପାଖି ଉଣବିଂଶ ଆଉ ବିଂଶ ଶତାବ୍ଦୀର ଯୋଉ ସବୁ ଗୀତ ଥିଲା ସେଇ ସମୟର ଗୀତ ମୋତେ ଭାରି ସେତେବେଳେ ଆଲବମ୍ ଇଣ୍ଡଷ୍ଟ୍ରି ଜାଣିଛନ୍ତି କେତେ ଆଗରେ
ହଁ ହଁ ହଁ
ତୋ ଗୋଟେ ହୃଦୟ ଛୁଆ ସେ ସବୁ ଗୀତ ମୁ ଶୁଣେ
ଆଜ୍ଞା ଉଣବିଂଶ ଶତାବ୍ଦୀ ଆଉ ଦୁଇ ହଜାର ମସିହା ଗୀତ ତାରି ଭିତର ଗୀତ ଗୁଡ଼ା ବହୁତ ଭଲ ଲାଗେ
ଓହୋ ଆଜ୍ା
ଆଉ ହ୍ୟାଲୋ
ହଁ ଆଜ୍ଞା କୁହନ୍ତୁ
ମୁଁ କହିଲି ଆଉ ସାର୍ କଣ କୁହନ୍ତୁ ଆପଣଙ୍କ ବିଷୟରେ
ହଁ ମତେ ଆଜ୍ଞା ଏତ ତ ବ୍ୟତୀତ ନାଇଁ ମୁଁ ବି ଆଜ୍ଞା ବାହାରୁ ଆସିଲା ପରେ ଆଉ ହାତ ଗୋଡ ଧୋଇକି ଆଉ ଟିକେ ଅନ୍ୟାନ୍ୟ କାମ ସବୁ ଯାହା ଥିଲା ଛୋଟ ଛୋଟ କାମ
ଆପଣଙ୍କର ଆପଣଙ୍କର ଚାକିରୀ ନା ବ୍ୟବସାୟ
ହଁ ଆଜ୍ଞା ଏମିତି ଚାଲିଛି ଦୈନନ୍ଦିନ ଜୀବନରେ ଯେତେବେଳେ ଯାହା ଗୋଟେ ଚାଲଛି ଆଉ
ଆଜ୍ଞା ଆଜ୍ଞା
ଆଉ ଆପଣ ଯୋଉ ହବି କଥା ପଚାରୁଥିଲେ କି ଗୀତ ଶୁଣିବା ବ୍ୟତୀତ ମୋର ଆଉ କେତୋଟି ପ୍ରିୟ କାମ ହଉଛି ବୁଝିଲେ ନା
ଆଜ୍ଞା
ବିଶେଷ କରି ଛବି ଆଙ୍କିବା
ହଁ
ମୁଁ ସବୁ ରଙ୍ଗ ତୁଳି ଧରିକି ଆଗରେ ସବୁ ବିବାହ ବ୍ରତରେ ଯାଇକି କାନ୍ଥରେ ସବୁ ଚିତ୍ର ଆଙ୍କେ ବୁଝିଲେ ନା
ଆଜ୍ଞା ଆଜ୍ଞା ଆପଣଙ୍କର ତାହେଲେ ଆଟିଷ୍ଟ ଆଟିଷ୍ଟ ଆଜ୍ଞା
ମୁଁ ଆଜ୍ଞା ଏମିତି ଶିଖୁ ଶିଖୁ ଶିଖିଥିଲି ଆଉ ଗୁଡାଏ ଜୀବନରେ ସେ ସବୁ କାମ ବି କରିଛି ଆଉ ପଇସା ପତ୍ର ରୋଜଗାର କରିବି ସ୍ଵବଲମ୍ବୀ ହେଇଛି ସେ କାମରେ ମୁଁ ଆଉ ଗୋଟେ ଆଜ୍ଞା ନିରବରେ ବସିଲେ ମୁଁ କିଛି ଲେଖା ଲେଖି କରେ କବିତା ଲେଖିବା କଣ ଲେଖିବା କିଛି ନୀତି ବାଣୀ ଲେଖିବା ଏମିତିକି ଲେଖା ଲେଖି ମୁଁ କରେ ଠିକ ସେମିତିଆ ଆପଣଙ୍କର ଆଜ୍ଞା ଗୀତ ଶୁଣିବା ବ୍ୟତୀତ ଆପଣଙ୍କର କେଉଁ କାମଟିକୁ ବେଶୀ ଆଉ ବେଶୀ ପସନ୍ଦ କରନ୍ତି
ହଁ ସେମିତି କାମ କହିଲେ ମତେ ଟିକେ ଟେକ୍ନିକାଲ କାମ ଟିକେ ଭଲ ଲାଗେ ଯନ୍ତ୍ରପାତି କାମ ଯନ୍ତ୍ରପାତି କାମ ମୁଁ କହିଲି ଯନ୍ତ୍ରପାତି କାମ ଆଜ୍ଞା
ଇଲେଟ୍ରୋନିକ୍ ନା ଇଲେଟ୍ରୋନିକ୍ସ ନା ଇଲେଟ୍ରିକାଲ ନା ଇଲେଟ୍ରୋନିକ୍ସ
ମୋର ଟ୍ରେଡ ଅନୁଯାୟୀ ଆଉ ମୋର ଟ୍ରେଡ ଇଲେକ୍ଟ୍ରିକାଲ ମେକାନିକାଲ ପ୍ଲମ୍ବିଂ ଏଚ ବି ଏ ସି ଏଚ ବି ଏ ସି ହିଟିଂ ଭେଣ୍ଟିିଲସନ୍ କଣ୍ଡିସନ ସିଷ୍ଟମ ତ ମତେ ଟିକେ ସେଇ ସେଣ୍ଟ୍ରାଲ ଏସି ଆଉ ଡୋମେଷ୍ଟିକ ଏସି ଫ୍ରିଜ କୁଲର୍ ଏସବୁ ଡି ଫ୍ରିଜର ଡି ଫ୍ରିଜର ୱାଟର କୁଲର ଏସବୁ ସବ ର କାମ ମତେ ଟିକେ ପସନ୍ଦ ଲାଗେ
ଆଚ୍ଛା ପସନ୍ଦ ଲାଗେ ତା ସହିତ କରୁଛନ୍ତି ବିନା ମରାମତି
ନିହାତି ନିହାତି ମୁଁ ସେ ସବୁ କାମ କରେ
ବଢିଆ ବହୁତ ସୁନ୍ଦର କାମଟି ଆପଣ ଶଖ ଏକ ତ ଆପଣ ଘରୋଇ ଉପକରଣ ର ବି ସାଜସଜା କରିପାରିବେ ହଁ ଆଜ୍ଞା
ଆଜ୍ଞା ମୁଁ ଆଜ୍ଞା ପାଞ୍ଚ ବର୍ଷ ମିଡିଲ ଇଷ୍ଟରେ କାମର ଇଞ୍ଜିନିୟର ଥିଲି
ବହୁତ ସୁନ୍ଦର ଆଜ୍ଞା
ସେଠୁ ଛାଡିକି ଆସିଲା ପରେ ଆଉ ଏ କାମ ଏଠି କରିନି
ହ
କାହିଁକି ନା ଦରମା ବହୁତ କମ
ଆଜ୍ଞା
ଚାହୁଁନି ଯାଇକି ସେ କାମ ପୁଣି ଆଉ ଥରେ ଜଏନ କର କାମରେ ଟିକେ ରିସ୍କ ଅଛି ଟିକେ ରିସ୍କ ଅଛି କଣ ଆଜ୍ଞା
ଆପଣ ଯୋଉ କାମ ଶିଖିଛନ୍ତି ଆପଣ କିଛି ନାହିଁ ଖାଲି ମରାମତି ଯନ୍ତ୍ର ଗୁଡ଼ିକ କ୍ରୟେ କରିକି। ଆପଣ ଦକାନ ଟିଏ କରିକି ବସ, ଇଏ ଏମିତି କାମ ଆପଣଙ୍କର ମାନେ ହାତ ଫାଙ୍କା ରହିବନି।
ଆଜ୍ଞା।
ହଁ! ଏବେ କୁହନ୍ତୁ କ'ଣ ସେଠି ଥିଲା, ବିପଦ୍ ପୂର୍ଣ୍ଣ କ'ଣ ଥିଲା ବୋଲି କହୁଥିଲେ।
ବିପଦ ପୂର୍ଣ୍ଣ ସେଣ୍ଟ୍ରାଲ୍ କାମ ଗୁଡା ଯେତିକ କମର୍ସିଆଲ୍ କାମ। ସେଗୁଡ଼ା ସବୁ ହାଇ ପ୍ରେସର୍ ରେ। ହାଇ ପ୍ରେସର୍ ଗ୍ୟାସ୍ ତା ଦେହରେ ସବୁ ଚାର୍ଜ। କରାଯାଏ, ଏ ସବୁ ସିଷ୍ଟମ୍ ରେ। ସେଥିପାଇଁ ଏୟାର୍ କାମ କରେ।
ତ ସେଇ ଯଉ, ହାଇ ପ୍ରେସର୍ ରେ ଯଉ ଗ୍ୟାସ୍। ସବୁ ଦିଆଯାଏ, ତାକୁ ଯେତ--ଳେ ଆମେ ଡିସ୍‌ମେଣ୍ଟାଲି କରି କାମ କରୁ। ବା ଗ୍ୟାସ୍ ଚାର୍ଜିଂ କରୁ।
ଆଚ୍ଛା
ସେତେବେଳେ ଗୋଟେ ଗୋଟେ କମ୍ପୋନେଣ୍ଟେ ଅଧିକା ଯଦି ଗେ ଟିକେ ବି ପ୍ରୋବ୍ଲେମ୍ ହ ଗେଜ୍‌ର ଯଦି ପ୍ରୋବ୍ଲେମ୍ ଥିବ କି କ'ଣ ଥିବ। ମାଇନର୍ କିଛି ପ୍ରୋବ୍ଲେମ୍ ହେଲା, ଗ୍ୟାସ୍‌ କେଟ୍ ଫାଟି ଗଲା।
ଆଜ୍ଞା।
ବୋଲ୍ଟ ଗୋଟେ ଜାଗା ରେ ଭିଡ଼ା ହେଇକି, ଗ୍ୟାସ୍‌ କେଟ୍ ଦିଆ ହେଇକି ଖସି ଗଲା। ସେ ଆକ୍ସିଡ଼େଣ୍ଟ୍ ହବାଟା ନିଶ୍ଚିତ।
ଦୁର୍ଘଟଣା ଘଟିବାର ସମ୍ଭାବନା ଥାଏ, ନେଇଁ କି ଆଜ୍ଞା।
ଆଜ୍ଞା ଆଜ୍ଞା ଆଜ୍ଞା, ଆଉ ଏମିତି ବି ମୋ ଆଗରେ ଗୋଟେ ଲୋକର ଆକ୍ସିଡ଼େଣ୍ଟ୍ ହେଇଗଲା। ସେଇ ମେଡ଼େ ଲିଷ୍ଟ୍ ରେ।
ହଁ, ଯେହେତୁ ଏତେ ବିପଦ ପୂର୍ଣ୍ଣ।
ବିପଦ ପୂର୍ଣ୍ଣ କିନ୍ତୁ, ବିପଦ ପୂର୍ଣ୍ଣ ଥିଲା। କିନ୍ତୁ କାମରେ ତ ଆମେ ଇଞ୍ଜିନିୟର୍ ରହିଲୁୁ ୱାର୍କର ଯିଏ ରହିଲେ ସେମାନଙ୍କ ପାଇଁ ବିପଦ।
ଆଉ ଆମେ ତାଙ୍କ ପାଖେରେ ସଜେସନ୍‌ ଦେଲା ବେଳେ ଆମ ପାଇଁ ବିପଦ। ଯଦି କିଛି ଆକ୍ସିଡ଼େଣ୍ଟ୍ ହେବ। ତ ସେମ୍ତି କେସେରେ ଜଣେ ମୋର କଲିକ୍ ସିଏ। ଡ଼େଥ୍ କରି ଗଲେ। ଆଉ ଦରମା ଯେହେତୁ ଏଠି ଭାରତରେ ଟିକେ କମ୍। ଏ କାମରେ, ତେଣୁ ଆଉ ଚାକିରି କରିବା ପାଇଁ ଇଚ୍ଛା ହଉନି।
ନାଇଁ ଠିକ୍ ଅଛି ଆପଣ ବ୍ୟବସାୟୀ କରନ୍ତୁ, ନିଜ ଉଦ୍ୟୋଗରେ ଦୋକାନ କରନ୍ତୁ। ଆପଣ କହିଲି ପୁର ଏମିତି କାମ ଶିଖିଛନ୍ତି ଆଜ୍ଞା। ଯୁଗ ଯୁଗ ଧରି, ବର୍ଷ ବର୍ଷ ଧରି ଦିନ ଦିନ ଧରି ଏସବୁ ବନ୍ଦ୍ ହେବାର ନାହିଁ।
ଆଜ୍ଞା, ଠିକ୍ କଥା କହିଲେ ଆପଣ।
ଆଉ ଆପଣଙ୍କ ସ--ତ କଥା ହେଇକି ଆଲୋଚନା କରିକି ମତେ ବହୁତ୍ ଖୁସି ଲାଗିଲା। ଏବେ ଗୋଟେ ଜରୁରୀ ଫୋନ୍‌ ଆସ୍‌ ଟିକେ ରଖିପାରିବି ନା ଆଜ୍ଞା।